ହାଲୋ
ହଁ କଣ କରୁଛନ୍ତି?
ବସିଛି ତୁ କଣ କରୁଛୁ?
ମୁଁ ବସିଛି, ଖାଇସାଇଲୁଣି?
ହୁଁ।
କଣ ଖାଇଲୁ?
ଭାତ, ଭଜା, ଅଣ୍ଡା ଭଜା
ଓ ହୋ
ଆଉ ତୋର କୋଉ କ୍ଲାସ୍ ହେଲା
ଉଁ ମୋର ପ୍ଲସ୍ ଥ୍ରୀ।
ପ୍ଲସ୍ ଥ୍ରୀ।
ହଁ। ତୋର।
ମୋର ପ୍ଲସ୍ ଟୁ।
ଓହୋ ଫାଷ୍ଟ ଇୟର ନା ସେକେଣ୍ଡ ଇୟର?
ଫାର୍ଷ୍ଟୟର୍
ଓହୋ
ଆଉ କଣ କହ?
ଆଉ ତମ ଘରେ ସମସ୍ତେ ଭଲ।
ହୁଁ। ଆଉ ପାଠ ପଢା କେମିତି ଚାଲିଛି?
କଣ କହିଲ?
ପାଠ ପଢା କେମ୍ ତି ଚାଲିଛି।
ହଁ ଭଲ।
ଉ ହୁଁ। କୋଚିଂ ନଉଛୁ ପା?
ହଁ।
ଏଇ ରଥ ମ୍ୟାମ୍ ପାଖରେ
ହୁଁ।
କେତେ କଣ ନଉଛନ୍ତି?
ହଜାର ଟଙ୍କା।
ହୁଁ, ହୁଁ।
ଆଉ ତମେ କଲେଜ୍ ଗଲଣି?
ନାହିଁ ଅଗଷ୍ଟଠୁ।
ଓହୋ
ଆପଣଙ୍କ ଆଡେ ରଜ ଏଥର କେମିତି କଟିଛି?
କଣ କହିଲୁ?
କହିଲି ରଜ ଏଥର ତମ ଆଡେ କେମିତି କଟିଛି।
ହୁଁ ଭଲ।
ଓହଁ, କୁଆଡ଼େ ବୁଲିବାକୁ ଯାଇଥିଲ?
ନାଇନ୍ କୁହନା।
ଆ
କୁଆଡେ ବୁଲି
ଖାଲି ଗାଁରେ।
ହୁଁ, ତୁ କୁଆଡେ ଯାଇଥିଲୁ ବୁଲି, ନା ଗାଁରେ?
ହଁ ମୁ ସେଇ ଗାଁରେ ସେ କପିଳାସ ଯାଇଥିଲି, ତାରିଣୀ ଯାଇଥିଲି, ଆଉ
କିଏ କିଏ ଯାଇଥିଲ ପାସ୍?
କପିଳାଶର ଯୋଉ ମୁନା ଘରିକା।
ହୁଁ ହୁଁ ଆଉ ତାରିଣୀ।
ତାରାଣୀସ? ନା ନା ନା ସେମାନେ।
କହିଲେ ସେ ଯୋଉ ଚାନ୍ଦ ହେଇ ଗିଲାସ ଘରିିକା।
ହୁଁ ହୁଁ।
ଆ
ଭଲ ସାଙ୍ଗ ପାଇଛ ଆଉ
ହୁଁ।
ଆଉ ତମ ଘର ସାଙ୍ଗ ଫେନ୍ କରୁଛନ୍ତି।
ଘରେ ସମସ୍ତେ ବସିଛନ୍ତି, ତମ ଘରେ?
ଏଇ ବୋଉ ରୋଷେଇ କରିଛି। ବାପା ତାଙ୍କର ବିଲକୁ ଆସିନାହାନ୍ତି।
ଓହୋ। ଆଉ ତମ ଝିଅ?
ସିଏ ଏଇଠି କୋଉଠି ଅଛି।
ଆହା।
ଆଉ କଣ କହ?
ହ୍ୟାଲୋ
ହାଁ।
ଆଙ୍କ କହ।
ହଁ, ଆଉ କଣ ତମ ଆଡେ କଣ, ମାନେ ଯୋଉ ଗଣେଶ ପୂଜା, ଘରିକା ହୁଏ?
ହୁଁ।
ଭଲସେ ହୁଏ ନା, ମାନେ ସେମିତି କହିଲି ଭଲ ସେ ହୁଏ ନା ସେମିତି।
ଭଲସେ ହୁଏ କା।
ହୁଁ ହୁଁ।
ପୂଜା ଫୂଜା ଭଲସେ ହୁଏ। ଛୁଆ ଆସନ୍ତି, ସ୍କୁଲରେ ତ ବଢିଆ ହୁଏ ଆମେ ସ୍କୁଲ ଟାଇମରେ ଯୋଉଁ କରିଥିଲୁ। ଆଉ କଲେ। କଲେଜ ଟାଇମ ରେ ତ ଏବେ ଆହୁରି ଭଲସେ ହଉଛି ଆଉ କଲେଜରେ।
ଆଉ ଗାଁରେ କେମିତି କଣ ହଉଛି?
ଗାଁ ରେ ତ ହଉଛି ଯେମିତି ସବୁ ବର୍ଷ ହବା କଥା ସେମିତି ହଉଛି ଡିଜେ ଫିଜେ ଆଣିଛନ୍ତି ଆଉ କଣ ହବ।
ଓହୋ ଆଉ ତମ ବ୍ଲକ ରେ କେମିତି କଣ ହଉଛି।
ଆମ ବ୍ଲକ ଆମ ବ୍ଲକ ରେ ଧୁ ଗଣେଶ ପୂଜା ପୁରା ଫେମସ ଆଉ।
ତାଳଚେର ଯୋଉ କାଟିବ କୁଆଡେ ଲାଗିଛି।
କଣ।
ଯୋଉ ତାଲଚେର କୁ କାଟିବାକୁ ଲାଗିଛି କୁଆଡେ।
ହଁ ସେଥର ଆର ଥର ହେଇଥିଲା ରାମ ମନ୍ଦିର ଏଥର ହଉଛି ବୃନ୍ଦାବନ।
ହଁ
ଯଦି ପାରିବ ଆସିକି ବୁଲିକି ଯିବ। ଆମ ଭୁବନ ବ୍ଲକ କୁ।
ହଁ ସେଇଟା ଆମର ବି ବ୍ଲକ ଆ ମୁ କଁ ଯିବି।
ହ
ହ ଆଉ ସରସ୍ଵତୀ ପୂଜା ହରିକା ହୁଏ।
ନା ସରସ୍ଵତୀ ପୂଜା ଗାଁରୁ ହୁଏନି କହୁଥିଲେ ଏବେ ଏଇ ବର୍ଷ। ଷ୍ଟାର୍ଟିଙ୍ଗ କରିବେ ବୋଲି ସବୁ କାହିଁ କୁଆଡେ ହେଲା। କରିପାରୁ ନାହାନ୍ତି କେହି ଆଉ।
ଲକ୍ଷ୍ମୀ ପୂଜା ହୁଏ।
ହଁ ଲକ୍ଷ୍ମୀ ପୂଜା ହୁଏ କାର୍ତ୍ତିିକେଶ୍ଵର ବି ହୁଏ। ଆଉ ସେଇ ପଞ୍ଚୁକ ଯୋଉ ପାଞ୍ଚ ଦିନ କାର୍ତ୍ତିକସରେ ପୂଜା ହୁଏ।
ହୁଁ।
ଆଉ ରାଧାକୃଷ୍ଣ ପୂଜା ହୁଏ।
ଉଁ ହୁଁ।
ହ
ସବୁଠୁ ଭଲ କୋଉଟା ଲାଗେ ଗଣେଶ ପୂଜା କାର୍ତ୍ତିକ ସ୍ଵୋର।
ହୁଁ ଗଣେଶ ପୂଜା ଗଣେଶ ପୂଜା ଭଲ ଲାଗେ।
ଉଁ ଗଣେଶ ପୂଜା।
ହୁଁ।
ଉଁ ହୁଁ ଭସାଣି ରେ ନାଚିବାକୁ ଯାଆନ୍ତି।
ହଁ ହଁ ହୁଁ। ହ
କଲେଜ କେତେ ତାରିଖରେ ଖୋଲିବ।
ହୁଁ କଲେଜ ସେଇ ଅଗଷ୍ଟ ଫାଷ୍ଟ ଓଇକି କି ସେକେଣ୍ଡ ରେ ଖୋଲିବ ସେକେଣ୍ଡ ଉଇକ୍ ଆଡକୁ।
ଉଁ ହୁଁ।
ହ ସେ
ଆଉ ଏଇନା କୁଆଡେ ବୁଲା ବୁଲି କରିବାକୁ ଯିବେ ନା ନାଇଁ।
ବର୍ଷା ଛାଡିଛି ଦେଖିବା ଯିବା ଟିକେ ମନ୍ଦିର ଆଡେ ବୁଲିବା ଖେଳ। ଖେଳୁଥିବେ ବର୍ଷା ହେଇଛି କାଦୁଅ ରେ ତ କେହି ଖେଳୁ ନଥିବେ ଯଦି ଖେଳ। ଯଦି ଖେଳନ୍ତି ପଡିଆ ଶୁ ଶୁଖିଲା ଥାଏ ତାନେ। ଖେଳ ଆଡେ ଟିକେ ଯିବା ଆଉ। ଆଉ ତମେ କୁଆଡେ ବୁଲାବୁଲି କରିିବନି।
ଉଁ ନା ନା।
ନାଇ ଘରେ।
ହଁ ଏନା କୋଚିଂ ତ ଯିବି ଆଉ।
ହୁଁ ହୁଁ। ଭଲ ଯାହା କରିଛି।
ଆଉ ତମ ସାର୍ କିଛି କହୁନାହାନ୍ତି?
ଉଁ ନା।
ଆଉ କହୁଥିବେ ନା ଆଉ। ଆମ ବିଷୟରେ ଯାହାହେଲେ ଆମ ବି ତାଙ୍କ ଷ୍ଟୁଡେଣ୍ଟ ଥିଲୁ।
ନାଇଁ ତମ ବିଷୟରେ କହୁଥିଲେ ଯୋଉ ଆଉ କହୁନା ଖାଲି ଅମିତାକୁ ଯାହା ଶୋଧୁଛନ୍ତି। କେହିଆଣି ତା ନାଁ ଧରି ଚିଡୁଛନ୍ତି।
ହୁଁ। ଅମାରପଦ୍ର ରଖିଥିଲା ବୋଧେ ସେଇଥିପାଇଁ ସମସ୍ତଙ୍କଠୁ।
କେଇଜାଣି ତାକୁ କଣ ପାଇଁ ଶୋଧୁଛନ୍ତି ଆମେ ଜାଣିନୁ
ହଁ। ହଁ ନା। ଆଉ ତମ ଘର ଲୋକଙ୍କ ଦିହପା ଭଲ ଅଛି?
ହଁ।
ଆଉ ତମ ଜେଜେ ବାପା ଜେଜେ ମାଆ? ଜେଜେବାପା ଜେଜେମାଆ ଙ୍କ ଦେହ? ହୁଁ।
ଆଉ ତମ ସମସ୍ତଙ୍କର ଦେହ ଭଲ ଅଛି?
ହୁଁ। ହଁ ହଁ ହଁ ହଁ ହଁ ହଁ ଆଉ ତମର ଏକ୍ଜାମ କେବେଠୁ?
ଆମର ଯାଇକି ଫେବୃଆରୀ ମାସରେ। ଆଉ ଏବେ ପୁଣି ସେପ୍ଟେମ୍ବର ମାସରେ।
ହୁଁ।
ଆଉ ନାହିଁ ସେପ୍ଟେମ୍ବର ମାସରେ।
ହୁଁ ହୁ। ଆଉ କଣ ଜବ ଫବ ପାଇଁ ଅପ୍ଲାଏ କରିବ ନା ନାହିଁ?
ହଁ ଜବ ଫବ ପାଇଁ କରିବା ତ ଟାଇମ ତ ଅଛି ଆଉ।
ହଁ କର।
ଆର୍ମିରେ ପକେଇବି ବୋଲି ଭାବିଛି।
ପକା ରନିଂ ଫନିଂ ଗଲେ ହବ ନା ଆଉ ଖାଲି ଘରେ ବସିଲେ ହବ।
ହୁଁ।
କାଇଁ ରନିଙ୍ଗ ତ କାଇଁ ଗୋଟେ ଆସୁନି।
ଏ ରନିଂ ଯିବା ତ ଆଉ।
ଯିବ ବୋଲି ଆଉ କଣ।
ଆଉ କିଛି ଦିନ ଯାଉ ଯିବା ଆଉ ଫେବୃଆରୀ ମାସ ପରଠୁ
ହୁଁ
ପରୀକ୍ଷା ପରୀକ୍ଷା ସଜା ଯିବା ଆଉ।
ଉଁ ରନିଂ ଫନିଙ୍ଗି ଯା ଆଉ ଯଦି ଯିବ ସବୁ ସବୁଦିନ ଲଗାତାର ଯିବ ଆଉ ଦିନେ ଯିବ ପୁଣି ଦିନେ ତାପର ଦିନ ଗୋଡ ଦରଜ ହେଲା ବୋଲି ଶୋଇବା ପାଞ୍ଚ ଦିନ ଏମିତି କଥା ହବନି। ଆଉ ସେ ଦରଜ ହବ ଗୋଡ
ସେଇଥିପାଇଁ ତ ମୁଁ ଯାଉନିଁ ଫେବୃୟରୀ ମାସରେ ଯିବି।
ହୁଁ ଗୋଡ ଦରଜ ହବ ଗୋଡ ଉଠେଇ ହବନ ତା ଉପରେ ବି ତମକୁ ଦୌଡିବାର ଅଛି। ତାପରେ ପରେ ଦୌଉଲେ ତମ୍ ଆପେ ଆପେ ଦରଜ କମିଯିବ ଆଉ ତାପରେ ଯେତେ ଦିନ ଆଉ ଲାଗିବନି ମୋର ଯେତେ ଦୌଡିଲିବି ସାମଲ ଦୌଡି ପଳେଇ ଆସ ଭୁବନ ବି ଯାଇ ହଉ ଆଉ
ହଉ ମୁଁ ରଖୁଛି।
ଉଁ ହୁଁ